ତ।
ହଁ ହାଲୋ।
ଆଜ୍ଞା ନମସ୍କାର।
ନମସ୍କାର।
କେନ୍ତି ଅଛନ୍ତି ଆପଣ?
ହଁ ଭଲ ଅଛି ଆଉ ଆପଣ?
ଆମେ ଗଟେ କାମ କରିପାରିବା କି?
କୋଉ କାମ?
ଆଜ୍ଞା ଗୋଟେ ମିନିଟ୍ ଗୋଟେ ମିନିଟ୍ ଜଷ୍ଟ୍। ହାଲୋ ଗୋଟେ ଆମେ ଆମେ ଗୋଟେ କାମ କରିପାରିବା କି?
କଉ କାମ ହଁ କହୁନାହାନ୍ତି।
ଯଦି ଆପଣ ଟାସ୍କ କମ୍ପଲିଟ ହେଇନି, ମୁଁ ଆପଣଙ୍କୁ କଲ୍ କରିବି। ଏ ମୋ ଟାକ୍ସ ହେଇନି, ମାନେ ସରି ମାନେ ମୋର ଯୋଉ ଟାକ୍ସ ତ କମ୍ପ୍ଲିଲିଟ ମୁଁ ଆପଣଙ୍କୁ କଲ କରିବି। ଇଣ୍ଡିଭିଶୁଆଲୀ ଆପଣଙ୍କ ଟାସ୍କ କମ୍ପିଲିଟ ହେଇଯିବ, ମୋର ବି ଟାସ୍କ କମ୍ପିଲିଟ ହେଇଯିବ।
ହଉ ଆଚ୍ଛା, ହଁ ଠିକ ଅଛି।
ଏମତିରେ ଦି ଜଣକ ଫାଇଦା ହବନା, ଆପଣଙ୍କ ହେଇଯିବ ମୋର ବି ହେଇଯିବ ଏଥିରେ।
ହୁଁ ମୋର କମ୍ପ୍ଲିଲିଟ୍ ହେଇନି।
ହେଇନି?
ନାଁ ବାରଟା।
ଓ ମାନେ କଣ ପନ୍ଦରଟା ବାରଟା ହେଇଚି।
ହୁଁ।
ଓହୋ ଏମିତିରେ ଗ୍ରୁପ୍ ରେ କଲେ ବି କେହି ମେସେଜ କରୁନାହାନ୍ତି କି ରିପ୍ଲାଏ ବି କରୁନାହାନ୍ତି କେହି।
ହୁଁ।
ଆପଣ ଏଥିରେ ତ ମାନେ ମୋତର ଫୋନ୍ କପି ମାନେ ନମ୍ବରକପି କରିବା ଗାଡ଼ି ଇଣ୍ଡିଭିଜୁଲ୍ ପଡୁଛି, ସେମିତିରେ ବି ସେ କଲ ଉଠଉନାହାନ୍ତି।
ହଁ ସେଇଆ
ଆଉ ଫେଞ୍ଚେରେ ମୁଁ ଯାହା ଉପରେ ରାଣ୍ଡଲ୍ ମିଶେଇ କହିଦଉଛି ଫ୍ରି ଅଛ କି ନାହିଁ ହଁ କହିଲେ କଲ କରୁଛି ନାହେଲେ ନାଇଁ ମୁଁ ଥୋଇଦଉଛି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଜ୍ଞା ମୁଁ ଏଇ ଆମ ଭୁବନେଶ୍ଵର। ଆଉ ଆପଣ?
ମୁଁ ବି ଭୁବନେଶ୍ୱରରୁ।
ଆଚ୍ଛା ଆଚ୍ଛା ଆଉ ଆପଣ କଣ ପଢନ୍ତି କଣ?
ମୁଁ ଏବେ ଫାର୍ମାସି କରିଚି।
ଫାର୍ମାସି ଆଚ୍ଛା ଆଚ୍ଛା ମୋର ଏମେ ଚାଲିଛି ଫାଷ୍ଟ ଇୟର।
ଏମେ
ହୁଁ।
ଓ ହୋ।
ଆଜ୍ଞା।
କୋଉ କଲେଜ ଆପଣଙ୍କର?
ବିଜେ ପି ଅଟୋ ନମର୍ସ କଲେଜ।
ବିଜେ ପି ସବୁ ତ ସେଇ ବିଜେ ପି ପିଲା ଅଛନ୍ତି ଏଥିରେ। ଓହୋ ଆପଣଙ୍କ
ଆମ ଭୁବନେଶ୍ଵର ବିଜେ ପି କଲେଜ ପାଖରେ
ଓ ଓହୋ ନିଜର ଘର।
ହଁ ନାଇଁ ନାଇଁ ଗମେଣ୍ଟ କ୍ୱାର୍ଟର।
ଓହୋ ଗମେଣ୍ଟ କ୍ୱାର୍ଟର। ଆଜ୍ଞା ତା ମାନେ ଆପଣ ମୋର ସିନିୟର ହେବେ ଆଉ।
ଆଜ୍ଞା।
ଓ ହୁଁ।
ହଁ ଆଉ ଆପଣ କଣ କରନ୍ତି କଣ?
ମୁଁ ଫାର୍ମାସି ସେ ଜତ ନାଇ ନା ପଟିଆରେ।
ଜବ୍ କରୁଛନ୍ତି।
ନାଇଁ ନାଇଁ ପଢୁଛି ପଢୁଛି ବର୍ତ୍ତମାନ ହେ।
ଆଚ୍ଛା ଆଚ୍ଛା ଭଲ କଥା ଆଉ। ହଁ। ଆଉ ଆଜି କଣ ବର୍ଷା ହଉଚି ସେପଟେ ନା ନାଇଁ?
ହଁ ବର୍ଷା ହଉଥିଲା ଏବେ ଛାଡିଚି ବ ତମାନ ସନ୍ଧ୍ୟାବେଳୁଠୁ ମାନେ ପାଞ୍ଚଟା ବେଳୁ ଛାଡ଼ିଯାଇଛି ଘଣ୍ଟେ।
ଆଚ୍ଛା ଆଚ୍ଛା ହଁ ଆମର ବି ସେମିତି ଚାଲିଚି ଆଜି। ଉପବାସ ଆଉ ଆଜି ଆପଣ। ଖିଆ ପିଆ କଣ ଥିଲା ସକାଳେ?
ଭାତ, ଡାଲି, ପାମ୍ପଡ଼, ଆଳୁ ଭର୍ତା ଆଉ ଭଜା।
ଓ ହୋ।
ଓହୋ ଆପଣଙ୍କ ର କଣ ହେଇଥିଲା?
ଆମର ବି ଭାତ, ଡାଲି, ଛଚିନ୍ଦ୍ରା, ଆଳୁ ଭଜା, ଆଳୁ ଭର୍ତା, ପାମ୍ପଡ। ସାଲାଡ଼ ହେତିକି ଆଉ ଓହୋ। ଆଉ କଣ ଆପଣଙ୍କୁ କଣ ସବୁ ଖାଇବାକୁ ପସନ୍ଦ?
ହଁ ସେମିତି ମାନେ ଭେଜ ନା ନନଭେଜ ରେ?
ବହୁତ।
ଉଁ। ଉଁ ଭେଜରେ ମୋତେ ପଖାଳ ମାଛ ଭଜା।
ଓହୋ।
ଆଉ ନନଭେଜ ତ ବେଶୀ ବେଶୀ କିଛି ନାହିଁ ରୁଟି ଚିକେନ ହେଲେ ମୋର ହେଇଯିବ ଆଉ କିଛି ଦରକାର ନାହିଁ ମତେ।
ଆପଣ ବୋଧେ ଦିଟା ଯାକ ନନ ମାନେ ଆଇଁଷ ହିଁ କହିଲେ। ମାନେ ଭେଜ କହିଲେ ନା।
ହଁ ଭେଜରେ ଯେମିତି କି ମତେ ଭାତ, ଡାଲି, ଆଳୁ ଭର୍ତା ଆଉ ପାମ୍ପଡ଼ ହେଲେ ମୋର ହେଇଯିବ। ଆଉ ନନଭେଜରେ ପଖାଳ, ମାଛ ନା ରୁଟି, ଚିକେନ ହେଲେ ମୋର ହେଇଯିବ ଆଉ ନନଭେଜ୍ ରେ।
ଆଚ୍ଛା ଆଚ୍ଛ
ଆଉ ଆପଣଙ୍କର କଣ ପସନ୍ଦ ବୋଥରେ?
ହଁ ବୋଥରେ ମୋର ମୋ ଚଳିବ ମତେ ସବୁ ପସନ୍ଦ ମୋ ପର୍ଟିକୁଲାର ମୋ ପସନ୍ଦ ବୋଲି କିଛି ନ ନଥାଏ ମୋ ଯାହା ଖାଇବା ଜିନିଷ ହେଇଥାଏ ମୁଁ ଖାଏ।
ଓହୋ।
ଆସିନ।
ନାଇ ତଥାପି କୋଉଟା କ-କ-କୋଉଟା ଗୋଟେ ପ କେତେବେଳେ ବେଶୀ ପସନ୍ଦ ର କି ବ ବେଶୀ ପ-ପସନ୍ଦ କରୁଥିବେ ଏ ଖାଇ ଖାଇବାଟାକୁ କଣ? ଭେଜ ନନ୍ ଭେଜ ଭିତରୁ।
ଚିଙ୍ଗୁଡି ଆଉ ମା ଛ ଅ ସରି ମାଛ ନୁହେଁ ସରି ଚିଙ୍ଗୁଡ଼ି ଆଉ ଚିକେନ ହେଲେ ଟିକେ ଭଲ ଲାଗେ। ଅଣ୍ଡା ତରକାରୀ ଭଲ ଲାଗେ ଆଉ ଉଁ ମାଛ ଟା କମ। ମାନେ କବ କେବେ କେବେ ଆଉ।
ଓହୋ ତା ମାନେ ଏଟା ମାଛ ବେଶୀ ପ୍ରିୟ ନା ଆପଣଙ୍କର?
ନା ମାଛକଣ୍ଟା ଥାଏନା ହେଥିପାଇଁ। ପଠା। ଖୋଜିବାକୁ ମତେ ଭାରି ଟେନସନ ଲାଗି ସେଥିପାଇଁ। ନ କଥା। ଆଉ ଏବେ ଆପଣ ସେପଟେ କଁ ବର୍ଷା ହଉଛି?
ନାଇଁ ବର୍ଷା ହେଇନି ଛାଡି ଯାଇଛି ବର୍ତ୍ତମାନ ଆଉ ଆପଣ ସେଇଠି ମୁଁ ତ ସେଇଠି। ଆପଣ ଏମିତି ବର୍ଷ ହବ ମାନେ ଆପଣ ଏଠୁ ଆ ଆମଠି ବର୍ଷା ହବ ଆଉ।
ହଁ।
ମୁଁ ପ୍ରମସ ପାଟନା।
ଆଚ୍ଛା ଆଚ୍ଛା।
ହଁ ସାଇ ମନ୍ଦିର ଯୋଉ ଟଙ୍କପଣ୍ଡ ସାଇ ମନ୍ଦିର।
ହଁ ବୁଝି ଆଛା। ନାଇ ମାନେ ଏଇଠୁ ଏତେ ବାଟ ଯାଆନ୍ତି ପଟିଆ ଆପଣ କଲେଜ ପାଇଁ।
ହଁ ହଁ।
ହୁଁ ହୁଁ।
କଉଦିନ ଗାଡ଼ିରେ କଉଦିନ ବସରେ ପଲାଏ।
ହଁ ଡେଲି ଯ ଯିବା ଆସିଵା କରୁଛନ୍ତି ଜଣା ପଡିବନି ଆଉ। ହଁ ବୁଝିପାରିବି ଆଉ ରାତିରେ ରାଜି କଣ ଖିଆପିଆ?
ରାତିରେ ତ ଗୁରୁବାର ସେମିତିରେ ବି। କଣ ରୁଟି ଆଉ ସନ୍ନ୍ତଲା କଣ ହବ ବୋଧେ ଆଉ।
ଆଚ୍ଛା ଆଚ୍ଛା ଭଲ କଥା। ଆଉ ଏଇଠି ଦେବସ୍ନାନ ପୂର୍ଣ୍ଣିମାରେ କୁଆଡେ କଣ ଯାଇଥିଲେ ନା ନାଇଁ।
ନାଇଁ ପୁରୀରେ ଭାବୁଥିଲି ଯିବି ବୋଲି ଘର ମନା କଲେ। ପୁରୀକୁ ଯିବାନି ଏକତରେ ଆମେ ନବ ଶ୍ୱର ଯୁ ନିଳାଦ୍ରୀ ବିଜେ ବେଳେ ଯିବା ଆଉ ଠାକୁର ଯୋଉ ଦୁଇ ଦିନ ବାର ହୁଅନ୍ତି ସେତେବେଳେ ଯିବା ଆଉ ଆଜ୍ଞା।
ଥା ଏବେ ତ ହଁ ଗହଳି ରହୁଛି।
ହଁ ଗଳି ରହୁଛି ବର୍ଷା ହଉଛି।
ହୁଁ ସେଇଆ। ଆଉ ସବୁ କୁଆଡେ କୁଆଡେ ଆପଣଙ୍କ ବୁଲିଆକୁ ଯାଇଛନ୍ତି?
କୁଆଡେ ନାଇଁ ଯାଇଥିଲି ସମ୍ବଲପୁର ଯାଇଥିଲି ମାମୁଘର ସେପଟେ ମୋର। ଯାଇଥିଲି ସାମଲେଇଙ୍କୁ ଦର୍ଶନ କରିଥିଲି। ଆଉ ଇ ଛାତ୍ର ଭବାନୀପାଟଣରେ ଯାଇକି ସେ ମନ୍ଦିର କଣ ମନ୍ଦିର ତାଙ୍କ ନା ମାଣିକେଶ୍ୱରୀ ମନ୍ଦିର। ସେଇ ଯିବା ତରେ ଯାଇଗଲଣିି ସେପଟକୁ ଅସୁିଧା ହେଇଥିଲା ଏପଟେ ପଳେଇଲି ଆଉ। ଆଉ ଯାଇଲେ ନାି ପଛେ କେତେବେଳେ ଯିବା ଆଉ।
ଭଲ କଥା ହୁଁ।
ଆଉ ଆପଣଙ୍କ ଗାଁ କୋ ମାମୁଁ ଘର କୋଉଠି ଆପଣଙ୍କର ସବୁ?
ମାମୁଁ ଘର ତ ଏଇଠି ଆମର ପାଖରେ ଏଇ ଯୋଉ ଶୁଣିୁଥିବେ ତ ଅ ବିଜୟ ବିହାର।
କୋଉ ବିହାର?
ବିଜୟ ବିହାର ଯୋଉ ଆ ବିଜୟ ବିହାର ଲିଙ୍ଗପୁର ଯେ ରାସ୍ତାରେ ବି ପଡେ।
ବିଜୟ ବିହାର ନା ଲିଙ୍ଗିପୁର ରାସ୍ତାରେ କୋଉ ବିଜେବୋରେ ପଡେନିତ କୋଉଠି।
ଯୋ ଅଛି ବେଟ୍ର କ
ହଁ ଲିଙ୍ଗ ଲିଙ୍ଗ ନୁଆଗାଁ ପେଟ୍ରୋଲ ପମ୍ପ।
ହଁ, ନୂଆଗାଁ ପେଟ୍ରୋଲ ପମ୍ପରେ ହିଁ ବିଜୟ ବିହାର ଟା ସେଟା ସେଇଟାଇ ଗଳି ଦିଟା ତଳୁ ଖସିଗଲେ ମାନେ ବିଜୟ ବିହାର ମାନେ ଲିଙ୍ଗି ପେଟ୍ରୋଲ ପମ୍ପ ଯୋଉ ଅଛି। ନୂଆ ଗାଁ ପେଟ୍ରୋଲ ପମ୍ପ ତଳୁ ଯୋଉ ଖସିଆ ରାସ୍ତାରେ ନାଇଁ କି ହଁ ସେଇ ଦ ଖସୁ ଖସୁର ଯୋଉ ଦିଟା ଲେନ ପଡିବ ଫାଷ୍ଟହଉଚି ବିଜୟ ପେହେଲେ ଲେନ ବିଜୟ ପେହେଲେ ଲେନ ଟୁ।
ହ ଓହୋ ସେଇ ଲେନ ନା ବିଜୁମୁଁ କହିଲି ଏପଟେ ବିଜୁ ଭାଇ ଲେନ କୁଆଡେ ପଳେଇଆଇଲା ବେଲି ହଁ।
ସେ ସେ ଆାଣ୍ଡ କଚପୁର ଗାଁ ଟା ଯାଜପୁର
ଯାଜପୁର ଆମରି ଯାଜପୁରର କଉଠି?
ଯାଜପୁର ଯୋଉ ଓଳାଶୁଣି ଠାକୁର।
ଓଳାଶୁଣି ଠାକୁର ନାଇଁ ସେ ମାନେ ବିିରିଜାଙ୍କ ଆଗକୁ ନା ବିରିଜାଙ୍କ ପଛକୁ।
ଉଁ ହୁଁ ବିରଜା ମାଙ୍କର ବୋଧେ କହିପାରିବିନି। ଆଗ କି ପଛକୁ ପଡିବ।
କିୁ ବିରଜା ମାଙ୍କ ଠାକୁର ଆମ ଗାଁ ଆମ ଘରଠୁ ପାଞ୍ଚ କିଲୋମିଟର ଭିତରେ।
ଓହୋ। ଆପଣ ମାଂସାପଲ ମାଂସାପଲ ଶୁଣିଛନ୍ତି ଆଜ୍ଞା।
ଶହାପୁର ସେଇ ସାହାପୁର ଠିଆମଗାଁ।
ଓହୋ।
ସେଆଉ
ଆଉ ଆମ ଗାଣ୍ଟା ସେଇ ଯାଜପୁର ଏନ୍ ସି କଲେଜ ପାଖରେ ଆଉ ଏନସି ଏନସି କଲେଜ ବାଟରେ ପଡ଼େନି ବାଁପଟେ ହ୍ୱାଇଟ୍ ସ୍କୁଲ ପୁରା ବଡ଼ କ୍ୟାମ୍ପସ୍ଟା ପୁରା ବଡ଼ କଲେଜଟା ଉଁ
ଏ ମ ସି ଭି ଏନ କଲେଜଗୋଟେ ଅଛି।
ହଁ ବିଏମ କଲେଜ ଗୁଟେ କ୍ରାନେମ କ୍ରାନଏମ ଗୋଟେ ପଡିବ। ନା କ୍ରାନୀ ଯାଜପୁର ରୋଡ ଯାଇକିନା ହଁ ହଁ ଯାଜପୁର ରୋଡ଼ କାରନିଅନ ଟା।
ମୁଁ ଏତେ ଯାଜପୁର ଆଡେ ବୁଲିନି କାରଣ ଆମେ ଗାଁ ଭିତରେ ଯିବା ଆସିବା କରିନୁ। ହଁ ସେଥିପାଇଁ କହିପାରିବିନି କିଛି।
ହଁ ମତେ ବି ମତେ ଗାଁ ଭଲ ଲାଗେନି ଗାଁରେ କେହି ସାଙ୍ଗ ନାହାଁନ୍ତି ତ ମତେହେଥିପାଇଁ ଭଲ ଲାଗେନି।
ହଁ ହ ଏବେତ ଗାଁରେ ଜିଜ ଏବେତ ବହୁତ ପିଲାମାନେ ବାଜିରେ ସବୁ ବାହାରେ ପାଠ ପଢୁଛନ୍ତି ନା ଆଉ ସେଇଟା ହଉଚି ହଁ ଏଠି କଉଠି ଗାଁରେ ରହୁଛି ତ ଯାହା ଯାହା ମୁଡିିବା କେମିତି ସବୁ ଜେଜେପା ମାନେ ରହିଯାଇଛନ୍ତି ରହିଯାଇଛନ୍ତି ପିଲାଛୁଆ ସବୁ ବାହାରେ ଅସି ରହିଲେ।
ଆଜ୍ଞା ଏବେ ତ ଓଲଟା ହଉଛି ମାନେ ଗାଁ ପା ସହର ଯାଉଛନ୍ତି ସହର ପିଲା ଗାଁକୁ ଆଉଚନ୍ତି ପଢିବାକୁ ସେଆ ଆପଣ ଦେଖୁଥିବେ ସେଇଆ ବି ହଉଛି ବେଳେବେଳେ
ହଁ! ଅଁ
ହୁଁ ମୋ ସାଙ୍ଗ ମାନେ କେତେଟା ଆସି ଥିଲେ ଯେ ମାନେ ଏଇଠି ଏଇଠି ନ ପଢି କି ସେମାନେ ଗାଁକୁ ପଳେଇଲେ ପଢିବାକୁ,। ମାନେ ତାଙ୍କୁ ମାନିବାକୁ ପଡିବ
ଆଜ୍ଞା! ସେଇଆା ହଉଛି କଥା,
ଆଜ୍ଞା!
ଆଉ ଆଜି ଆଉ ଆପଣ ଏବେ କଣ କରୁଛନ୍ତି କଣ?
ଏବେ ବସିକି ଆସାଇନମେଣ୍ଟ ଲେଖୁଛି ସୋମ୍ୱାର୍ ଦିନ କଲେଜ ଖୋଲିବ ଆଉ,।
ଅ ହୋ!
ଆଜ୍ଞା!
ଏଇଟା ଆପଣ ବୋଧେ ନିହାତି ଆଗରୁ ସାଇନ୍ସ ନେଇ ପାଠ ପଢୁ
ହୁଁ ଟୁଏଲ୍ଥ ରେ ମୁଁ ସାଇନ୍ସ ନେଇଥିଲି। ଆପଣଙ୍କ ତାହେଲେ କେତେ ପରସେଣ୍ଟ ଥିଲା ଆପଣ ସାଇନସ୍ ନେଇଥିଲେ କି? ଓହୋ ଆ ଓହୋ ଆପଣ କେତେ କେତେ ପସେଣ୍ଟ ହେଲେ ଟୁଏଲଭରେ।
ମୋର ସିକଷ୍ଟି ପରସେଣ୍ଟ ଥିଲା।
ସିକ୍ସ୍ଟିରେ ଭଲ ଥିଲା
ହଁ ଏତେ ଭଲ ନୁହେଁ। ସେମତି ଆଉ ମେନ୍ କଥା ଆମେ କରୋନା ବିଆଚ ନା।
ଓହୋ, ଆପଣ କରୋନା ବ୍ୟାଚ ଓହୋ ମାନେ ଦୁଇ ହଜାର ଏ ଏକୋଇଶି ବାଇଶି।
ନା ଦୁଇହଜାର ଅଠର।
ଅଠର?
ହୁଁ ସର ସର ସର ଦୁଇ ହଜାର ଅଠର ନାଇଁ ସି ହଜାର ଅଠର ମୁଁ ଦଶ ପାସ୍ କରି ଏ କୋଡିଏ ରେ ହଜାର କୋଡିଏ ରେ ମୋର୍ ପ୍ଲଷ୍ଟୁ ସରି
ଓହ ଅଠର
ଆରେ ନାଇଁ ନାଇଁ ଭାଇ ମୁଁ ସବୁବେଳେ ମୋ ବାଟରୁ ବାହାରିଚି, ଦୁଇ ଅଠର ମୁଟେ ମାନେ ଲାଗେ ଏତେ ମୋ ଦିଦି ଯଦି ଅଠର ବି ବାହାର ତ ତା କଥା କହି ମୋର ଅଭ୍ୟାସ ହେଇଚି ଦୁଇ ହଜାର ଅଠର ବ୍ୟାଚ ଆଉ ସମରୁ ଷ୍ଟାର୍ଟ ହୁଏନ କୋଉ ବ୍ୟାଚ୍ କଣ କୁହନ୍ତି ତ ସମସ୍ତଙ୍କୁ ଅଠର ପାଟିରୁ ବାହାରେ ଅଠର ସେଥିପାଇଁ।
ଓ ଆପଣ କୋଉ ସ୍କୁଲ ଥିଲା ଆପଣ?
ମୋର ହାଇସ୍ ସ୍କୁଲ।
ବ୍ରହ୍ମେଶ୍ୱର ଏଇ ଯୋଉ ଗାମେଣ୍ଟ ବ୍ରହ୍ମେଶ୍ୱର।
ହୁଁ।
ଓହୋ ଆଉ ଆମ ଘରପାଖ କଲେଜଟା ଆଉ।
ଏଠି ସେତେ ମୋତେ କି ଏତେ ଜାଣିନଥିବେ ମୁଁ ଆଗରୁ ଏଣ୍ଟିକାଲ ଫିଜିକେସନ୍ ରେ ପଢ଼ୁଥିଲି।
ଓହୋ ଆପଣଙ୍କ କଲେଜ ଟୁଏଲଥେ?
ଟ୍ୱେଲଥ ବିଜେପି
ବିଜେବିି
ହୁଁ।
ତାହେଲେ ଆପଣ ଟୁଏଲଥେ ରୁହିଁ ବିଜେପିରେ ବର୍ତ୍ତ ବର୍ତ୍ତ ପ଼ି ପଢ଼ି ପଢି
ନା ନା ମୁଁ ଟୁଏଲଥେ ବିଜେପିରେ ପଢ଼ିଚି ଦେନ୍ ପ୍ଲ ଆ ଆର୍ ଡି ୟୁନିଭର୍ସ ପଢିଚି ତାପରେ ବିଡ ଦକ୍ଷିଣ ଭାରତ ହିନ୍ଦୀ ଆୟୁର୍ବେଦ ଏମ ଏ କରୁଚି ବିଜେପିରେ।
ହଁ ବର୍ତ୍ତମାନ ସବୁ କଲେଜରେ ଭ୍ରମଣ କରିସାରିଲେଣି ଆଉ।
ହଁ ମୁଁ ରାଜ୍ୟ ଏଇ ରାଜ୍ୟରୁ ସେ ରାଜ୍ୟ କି ପଳେଇଲି ସେଠି ପାଠ ପଢିବା ପାଇଁ ଆଉ।
ହଉ ବଢିଆ ବଢିଆ।
ହଁ ଚାଲିଚି ଆଉ।
ହଁ।
ହଁ।
ବର୍ତ୍ତମାନ ସମୟ ହେଇଗଲାଣି ଏବେ ଯଦି ହବ ଆପଣମତେ କଲ କରିପାରିବେ। ଟିକେ ଯେ ଆପଣଙ୍କ ଟାସ୍କ ଆଜ୍ଞା
ମୁଁ ତାହେଲେ ଏବେ ଆପଣଙ୍କୁ କଲ୍ କରୁଚି। ଟିକେ ଆପଣ ମତେ ୱାଟସପ୍ ରେ ହାଏ ମେସେଜ୍ ଟେ କରିଦିଅନ୍ତୁ।
ହଉ ଠିକ୍ ଅଛି ଠିକ୍ ଅଛି। ହୁଁ।